ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହଁ ହଁ ହ୍ୟାଲୋ।
ଆଜ୍ଞା କୁହନ୍ତୁ। ଶୁଭୁଛି ମୋ କଥା।
ହଁ ଶୁଭୁଛି।
କଣ କରୁଥିଲେ ଆପଣ?
ମୁଁ ଏବେ
ଆଜ୍ଞା। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ହଁ ମୁଁ କହିଲି ତମେ କଣ କରୁଛ? ଶୁଭୁଛି ମୋ କଥା।
ହଁ ଏବେ ଆପଣଙ୍କ କଥା କ୍ଲିୟର ଶୁଭିଲା ସେତେବେଳେ ଶୁଭ ନଥିଲା।
ହଁ କହ ଆଉ କଣ ଚାଲିଛି କଣ?
କିଛି ନାହିଁ। ବୁଲାବୁଲି କଣ ଏଇ ଆଜ୍ଞା ଏ ଗରମ ରେ କଣ ଆଉ ବୁଲାବୁଲି।
ହଁ
ରଜ ତ ସରିଗଲା।
ରଜରେ କଣ ବୁଲାବୁଲି କରିବାକୁ ଯାଇଥିଲେ ନା
ରଜରେ ଆଜ୍ଞା ଏଇ ଘର ପାଖରେ ଟିକେ ଯାଇଥିଲି ବୁଲାବୁଲି କରିବାକୁ ସାଙ୍ଗସାଥି ମାନଙ୍କ ସହିତ
ଏଇ ଘର ପାଖରେ ଘରଠାରୁ ମାତ୍ର ସାତ ଆଠ କିଲୋମିଟର ହବ। ଖଣ୍ଡଗିରି ବୋଲି ଗୋଟେ ଜାଗାଟା ଅଛି ସେଇଠି ବୁଲାବୁଲି କରଲୁ। ସେଇଠି ସବୁ ବର୍ଷ ବଡ ବଡ କରିକି କରନ୍ତି ପୂଜା। ମେଳା ପଡେ ସବୁ ପ୍ରକାର ସେଇଠି ହୁଏ। ଖାଇବା ପିଇବା ଜିନିଷ ଦୋଳ ରାମ ଦୋଳି କେତେ କଣ ପଡେ।
ହଁ ହଁ। ରଜ ମହ
ହଁ ହଁ ରଜରେ ସବୁ ବର୍ଷ ଆଉ ଏ ପାଖାପାଖି ତ କିଛି ହୁଏନି ସେଇଟା ହିଁ ସବୁଠାରୁ ବଡ ଜାଗା ଟା ହୁଏ ତ ସେଇଠି ହିଁ ଆମେ ବୁଲାବୁଲି ସାଙ୍ଗସାଥି ଟିକେ କରିକି ଆସୁଅ ଆଉ।
ପଣ କୁଆଡେ ଯାଇଥିଲେ?
ହାଲୋ।
ଆଜ୍ଞା ଆପଣଙ୍କ କଥା କ୍ଲିୟର୍ ଶୁଭନି।
ହାଲୋ।
ହାଲୋ।
ଆଜ୍ଞା।
ହଁ ମୁଁ କହିଲି ମୁଁ ମୋ ଭାଇ ସହିତ ଯାଇଥିଲି ଟିକେ ପୁରୀ ସମୁଦ୍ର ଆଉ ବୁଲିବା ପାଇଁ।
କେବେ ଯାଇଥିଲେ?
ସେ ପ୍ରଥମ ରଜଟାରେ ଯାଇଥିଲୁ ଆମେ ସବୁ ମିଶିକି ବୁଲିବା ପାଇଁ। ଭାଇ ଭାଉଜ ଆଉ ପିଲାମାନେ। ହଉ ମିଶିକି ଯାଇଥିଲୁ ଆଉ।
ଏ ଜଗନ୍ନାଥ ଦର୍ଶନ କଲେ?
ହଁ ଜଗନ୍ନାଥ ଦର୍ଶନ କରିପାରିଲୁନି। ଆଉ ଭାଇ ନୂଆ ନୂଆ ଗାଡି ଚଲଉଚି। ଆଉ ଯାଇ ହେଲାନି କିନ୍ତୁ ସମୁଦ୍ର ପାଖୁକୁ ଯାଇକି ଆସିଲୁ।
ସମୁଦ୍ର ତ ଆଜ୍ଞା ବହୁତ୍ ଭିଡ ଥିବ?
ହଁ ସମୁଦ୍ର ସେଠି ସମସ୍ତେ ପୁରା। ରଜ ପାଇଁ ସମସ୍ତେ ମଜାମସ୍ତି କରୁଥିଲେ ଆଉ।
ଅହ କଣ କିଣା କିିଣି କଲେ?
କିଣା କିଣି ସେ ସମୁଦ୍ର ପାଖରେ ଯାହା ଟିକେ ମାନେ ସେଇ। ପିଲାମାନେ ଆଇସ୍କ୍ରିମ୍ ଖାଇଲେ ଗୁପ୍ଚୁପ୍ ଟିକେ ଖାଇବା। ଆଉ ସେଇଟା କଣ ଛୋଟ ମୋଟ ଜିନିଷ କଣ ଟିକେ କିଣା କିଣି ଆଉ। ନା ନା ଜଗାଙ୍କ ଡୋରି ନହେଲେ ପରା ହବନି।
ଦି ଥର ମୁଁ ଗଲିଣି କିନ୍ତୁ ମୁଁ ଜଗନ୍ନାଥ ଦର୍ଶନ କରିପାରୁନି।
ଜଗାଙ୍କ ଡୋରି ହୋଉଛି ସବୁ ଠୁ ବଡ କାମ ସିଏ ସିଏ ନ ଡାକିଲେ ପରା ଯାଇ ହବନି କୁଆଡେ।
ସଂସାରର ଗୋଟିଏ ଠାକୁର ନା ସିଏ ହିଁ ଚାହିଁଲେ ସ
ସିଏ ଚାହିଁଲେ ସବୁ କିଛି ହଁ। ତାପରେ ଆମର ପୁରୀ ଧାମ୍ ତ ଗୋଟେ ବଡ ଧାମ୍ ସେଇଠିକି ଯିବା ମାନେ। ଭାଗ୍ୟର କଥା।
ଆ।
ମୋର ସେତିକି ସେ ସେତିକି ଧନ୍ୟ ମନେ କରିବା କଥା ଯେ ପୁରୀ। ରେ ଆମେ ପାଦ ପକେଇ ପାରିଲୁ ଆଉ।
ପୁରୀ ଧାମ୍ ତ ଆଜ୍ଞା ସମସ୍ତେ ଯାଇପାରିବେ। କିନ୍ତୁ ଜଗା ନ ଡାକିଲେ ଆଉ ଜଗନ୍ନାଥଙ୍କ ଦର୍ଶନ ଆଉ ମିଳିବନି।
ହଁ ସେତିକି ଆମେ ଯାଇକି ମାନେ ପୁରୀ ମାଟି କୋଦିଲୁ ସେତିକି ସେତିକି ଆମର ମାନେ ଖୁସି ଆଉ କଣ। ଆଉ ତାପରେ ସେ ଡାକିଲେ ଆମେ ଯିବୁ ଆଉ ସେଟା ତ ଭାଗ୍ୟ ଓ।
ଯୋଉ ଭଳିଆ ଗୁଳୁ ଗୁଳି ହଉଛି। ଭିଡ ବି ବହୁତ୍ ଥିବ ଛୋଟ ପିଲାଙ୍କୁ ଛୁଆ ପିଲାଙ୍କୁ ନେଇକି।
ୟା ପରେ ଜଗନ୍ନାଥ ଅନ୍ନଶନକୁ ଯିବେ ସିଏ ଆହୁରି ଗରମ।
ହଁ।
ତେଥିପାଇଁ ସମ ତ ଟିକେ ଟିକେ ଗଛ ଲଗେଇବା କଥା ଗଛ ଲଗେଇଲେ ଟିକେ ଖରା କମ୍ ହବ। ଇଆଡେ ଆମର ପରିବେଶ ବି ଭଲ ରହିବ। କିନ୍ତୁ ଉଁ ସମସ୍ତେ ତ ସେମିତି ଗଛ କାଟିକି ଘର ତିଆରି କରିବାରେ ବ୍ୟସ୍ତ। ଆଉ ଗଛ କିଏ ଲଗଉଚି ତଥାପି ଆମେ ଛୋଟ ପିଲାମାନାନଙ୍କୁ ଶିକ୍ଷା ଦବା କଥା। ଯେ ଦିନକୁ ଗୋଟେ ଗଛ ଯେମିତି ହେଲେ ବି ସେମାନେ ଲଗାନ୍ତୁ। ସେଟା ବି ଗୋଟେ ପୂନେ ହୁଁ ହଁ। ଆଛା ଆମକୁ ବହୁତୁ ଉପକାର ଦଉଚି କିନ୍ତୁ ଆମେ ଗଛ ବାହାର କରିଦେଇକି ଘର ତିଆରି କରିଦଉ। କହିବା ପାଇଁ ଗଲେ ସେଇ ଘର ବି ଗଛରେ ହିଁ ହଉଚି। ଘରର ଝରକା ହଉ କବାଟ ହଉ ସବୁ ସେ ଗଛ କାଠରେ ହିଁ ହଉଚି ନା।
ଆଜ୍ଞା।
କିନ୍ତୁ ସେ ଗଛର ମୂଲ୍ୟ ଟା ପୁରା ବୁଝି ପାରୁନାହାନ୍ତି ମଣିଷ। ତାକୁ କାଟିକି ଘର ପଛେକେ ତିଆରି କରୁଚନ୍ତି। କିନ୍ତୁ ପରିବେଶ ସୁରକ୍ଷା ପାଇଁ ଗୋଟେ ଗଛ ଲଗେଇବା ପାଇଁ ଭାରି କଷ୍ଟ। କିନ୍ତୁ ଆଉ ସମସ୍ତଙ୍କୁ ଆମେ ଦବା କଥା ମତାମତ ସମସ୍ତଙ୍କୁ ଯାଇକି ଗୋଟେ ଭଲ ଗୋଟେ ସର୍ଭେ ଯେମିତି କରୁଚନ୍ତି ଏମାନେ ସେମିତି ସର୍ଭେରେ କିଛି ଗଣନା ସହିତ ଏଇଟା ବି କହିବା କଥା ଯେ ଗୋଟେ ଗୋଟେ ଗଛ ଲଗାଅ।
ଆଜ୍ଞା।
ହଁ।
ଆଜିକାଲିରେ ଯୁଗ ଯାହା ହେଲାଣି ଲୋକ ଗଛ ଲଗେଇବା ବଦଳରେ ଏସି ଲଗେଇକି ବସୁଛନ୍ତି।
ହଁ ଏସିି ବି କୋଉ ଚାଲୁଚି। ଏସିରେ ବି ଭୋଲଟେଜେ ପ୍ରୋବ୍ଲେମ୍ ସେ ବି ଚାଲୁନି।
ଗଛ ଲଗେଇବା ବଦଳରେ ଏସି ଲଗଉଛନ୍ତି ଫ୍ରିଜ ୟୁଜ୍ କରୁଛନ୍ତି ଆଗରୁ ସେ ମାଠିଆର ପାଣି ଯୋଉ ଥଣ୍ଡା ତାକୁ ଆଉ ଆଜିିକାଲି କେହି ୟୁଜ୍ କରୁଛନ୍ତି କି? ଲୋକ ଆଜିକାଲି ଫ୍ରିଜ ପାଣି ୟୁ ପିଇଲେଣି।
ହଁ ସେ ସେଇଟା ତ ବୁଝୁନାହାନ୍ତି।
ବାହାରୁ ଥଣ୍ଡା କିଣିକି ପିଇବା ବାହାରୁ ଆଇସ୍କ୍ରିମ ଖାଇବା
ହଁ।
ଲୋକ ଆଉ ଗଛ ଲଗେଇବାକୁ ପାଇଁ ପସନ୍ଦ କରୁନାହାନ୍ତି।
ଅଚୁଆଲ୍ୟ ଗଛ ଲଗେଇବା କଥା। ଧୀରେ ଧୀରେ ଆମେ ସମସ୍ତଙ୍କୁ ଗୋଟେ ଗୋଟେ ଶିକ୍ଷା ଦବା ଯଦି ତାହାକୁ ମାନେ ଆମଠାରୁ ବଡ ସେମାନଙ୍କୁ ଟିକେ ମତାମତ ଦବା। ହଁ ସେମାନେ ବୃକ୍ଷ ଲଗାନ୍ତୁ। ଗଛର ମୂଲ୍ୟ ଗଛର ମୂଲ୍ୟ ଟିକେ ବୁଝନ୍ତୁ।
ଆଜିକାଲି ଲୋକ ଆଉ ସମାଜକୁ ଯା ବାହାରୁନାହାନ୍ତି କେବଳ ସୋସିଆଲ ମିଡିଆରେ ହିଁ ରହିଯାଉଛନ୍ତି।
ସେ ସୋସିଆଲ ମିଡିଆ ପାଇଁ ତ ଆଜିକାଲି ସବୁ କିଛି ଚାଲିଛି ଆଉ।
ସମାଜ ସେବା କରିବାକୁ କେହି ଚାହୁଁନାହାନ୍ତି।
ନାଁ। ଯୁଗ ଚାଲିଛି ନା ଆଜିକାଲି।
ସେଇଟା ହିଁ ସମସ୍ତଙ୍କୁ ଖରାପ କରୁଛି ନା।
ହଁ ସମାଜ ସେବା ବି ଗୋଟେ ସୋସିଆଲ ମିଡିଆରେ ହିଁ ମାନେ ଏ କରିବି ସମାଜ ସେବା କରୁଛନ୍ତି ସୋସିଆଲ ମିଡିଆ ଲୋକ ଜାଣିବା ଦରକାର ଯେ ମୁଁ ସମାଜ ସେବା କରୁଛି।
ନହେଲେ ଆଗରୁ ଲୋକ କଣ ସୋସିଆଲ ମିଡିଆରେ ଥିଲେ ଲୋକ ଆଗରୁ ପାଖ ଆଖ ଲୋକ ସବୁ ମିଶିକି ବାହାରେ ବସିବା ଗପିବା ଜଣେ ଆଉ ଜଣଙ୍କୁ ହେଲ୍ପ କରିବା।
ବାହାରଘର ପରିବେଶ ପରିବର୍ତ୍ତନ ସବୁ କିଛି ହଉଥିଲା କିନ୍ତୁ ଏବେ ଆଉ କିଛି ନାହିଁ। ସେଇଥିପାଇଁ ଘରେ ବସିଲେ ବି ଗରମ ବାହାରକୁ ଗଲେ ବି ଗରମ।
ଏବେ ଆ ସମସ୍ତେ ଏସି ର ହିଁ ଉପରେ ରହୁଛନ୍ତି। ଆଗରୁ ଚାରି ପାଞ୍ଚ ଘଣ୍ଟା ଲାଇନ ପଳଉଥିଲା ଦିନେ ଦିନେ ଲାଇନ୍ ପଳଉଥିଲା ଲୋକ ରଯାଉଥିଲେ ଏବେ ଅଧଘଣ୍ଟା ଲାଇନ୍ ବେଳେ ହେଲେ ଲୋକ ଛଟପଟ ହେଇଯାଉଛନ୍ତି ଯେ ଲାଇନ କେତେବେଳେ ଆସିବ।
ଆଉ ଲାଇନ ପଳେଇଲେ ବି ପିଲାମାନଙ୍କୁ ନେଇକି ବାହାରେ ବୁଲିବା। ଟିକେ ବାହାରର ପବନ ଅନୁଭବ କରିବା। ସବୁ କିଛି ଥିଲା ପିଲାମାନେ ବି ଖୁସି ହଉଥିଲା ଆଜିକାଲି ତ ପିଲାଙ୍କୁ ବାହାରକୁ ବି ବାହାର କରିହଉନି କଣ ପାଇଁ। ନା ବାହାରର ପରିବେଶ ଭଲ ନାହିଁ। ବାହାର ଆମ ପାଇଁ ସୁରକ୍ଷା ନୁହଁ। କଣ କରିବା ଆଉ ସବୁକୁ ଦେଖିକି ଚଳିବା ପାଇଁ ପଡୁଛି ଆଉ।
ମୋର ଆଜ୍ଞା ମନେ ଅଛି ମୁଁ ଛୋଟ ବେଳେ ବାଟି ଖେଳୁଥିଲି। ମାଟିରେ। ଆଉ ଆଜିକାଲିର ପିଲାମାନେ ଘରେ ମୋବାଇଲ ଦେଖିକି ରହିଯାଉଛନ୍ତି।
ହଁ ଆଜିକାଲି ବାଟି ଦେଖିଲେ ସେମାନେ ବାଟି ଦେଖିଲେ ବି ଚିହ୍ନି ପାରିବେନି ବାଟି କଣ? ଆଉ ତାଙ୍କୁ ବି ଆଜିକାଲି ବାଟି ଦିଆହଉନି ଆଜିକାଲି ବି ସେମାନଙ୍କୁ ବାଟି ଦିଆହଉନି। ଦ୍ରୁତ ପିଲା ବାଟିକୁ ପାଟିରେ ପୁରଇଦଲେ ଗଲା।
ନା ବାଟିକୁ ଆଚୁଆଲି ପାଟି ନା ଆଗରୁ ଯୋଉ ଜିନିଷ ଗୁଡା ମିଳୁଥିଲା ଅରିଜିନାଲ ଜିନିଷ ଗୁଡା ମିଳୁଥିଲା। ଆଜ କାଲି ସବୁ ଜିନିଷରେ ଭେଜାଲ ଜିନିଷ।
ହଁ ସେଇଟା ତ ପୁରା
ଆଗରୁ ମାଟି ଖାଇ ଦଉଥିଲେ ଆମେ କେତେ ପ୍ରକାର ଜିନିଷ ଖାଉଥିଲେ। ଆଜିକାଲିର ପିଲାମାନେ କଣ ନା ଛତୁଆ ଖାଇ ଜାଣିଛନ୍ତି ନା ମାଣ୍ଡିଆ ଖାଇ ଜାଣିଛନ୍ତି। ସେମାନେ ସକାଳୁ ଉଠିଲେ ଖାଇବେ ମ୍ୟାଗି ପାସ୍ତା। ବାହାର ଜିନିଷ ସବୁ। ଘରେ ଜିନିଷ ଆଉ କିଏ ଖାଇବାକୁ ପସନ୍ଦ କରୁଛନ୍ତି କି?
ଦେଶୀ ଦେଶୀ ଜିନିଷ ଗୁଡାକୁ ପସନ୍ଦ କରୁନାହାନ୍ତି ଆଉ।
ଖରା ଦିନେ ଚୁଡା କଦଳୀ ଯୋଉ ଖାଇବାରେ ଯୋଉ ଶାନ୍ତି।
ରେ ମା ମାନେ ବି ଏଥିପାଇଁ ଦାୟି। ମା ମାନେ ବି କରିବା ପାଇଁ ଚାହୁଁନାହାନ୍ତି।
ମା ମାନେ କରୁଛନ୍ତି କିନ୍ତୁ ଆଜିକାଲି ଡକ୍ଟର ମାନେ ବି ମନା କରିଦଉଛନ୍ତି ଯେ ନାଇଁ ତାଙ୍କୁ ବାହାରକୁ ନିଅନି। ବାହାରକୁ ନେଲେ ଡଷ୍ଟ ଇନଫେକ୍ସନ କେତେ ପ୍ରକାର ଇନଫେକ୍ସନ ବାହାରିଲାଣି।
ଆଉ ବ ବୁଝିବା ଦରକାର ସେଟା। ପିଲାମାନଙ୍କୁ ପ୍ରଥମ ରୁ ଟିକେ ଟିକେ ଅଭ୍ୟାସ କରାଇଲେ ସେମାନେ ବଡ ହେଲେ ସେଟାକୁ ଗ୍ରହଣ କରିପାରିବେ। ପ୍ରଥମରୁ ଆମେ ଯଦି ନ କରିଥିବା ତାହେଲେ ଆ ସେମାନେ କଣ କର
ଆଜ୍ଞା ହଉ ଆଜ୍ଞା ମୋର ଗୋଟେ କଲ ଆସିଛି ମୁଁ ଆପଣଙ୍କୁ ପରେ କଥା ହେବି। ଆଜ୍ଞା।